କଣ କରୁଛୁ?
ଏୟା ଆଉ।
ଖାଇ ସାଇଲୁଣି?
ହଁ ଖାଇ ସାରିଲିଣି ତୁ?
ଓହୋ ଖାଇଛି। ଭାତ ଡାଲି ଶାଗ ଭଜା କେଚିଡି।
ଖିଚିଡି?
ହଁ ଖାଇ ଦେଇଛି ଖିଚିଡି ଆଉ।
ଆଚ୍ଛା।
କଣ ଖାଇଛୁ?
ମୁଁ ଏଇ ଭାତ, ଡାଲମା ଆଉ ଆମ୍ବ।
ହୁଁ।
ହୁଁ।
ଓ।
ହୁଁ।
ହାଲୋ ହ୍ୟାଲୋ।
ହ୍ୟାଲୋ।
କଣ କହୁଛୁ?
କିଛି ନା ଏଇଠି ଶୋଇଛି ଆଉ।
ଗାଧେଇନୁ ଶୋଇପଇଲୁଣି?
ନାଇଁ ମ ଯିବି ଗାଧେଇବି ତ ଆଉ।
ଓ ହୋ।
କଣ କରୁଥିଲ?
ଏ ଗରମ ଲାଗୁଛି ଯେ ଏଇଦିନ ବାହାରେ ଟିକେ ବୁଲୁଚି ଆଉ। ପବନ ଟିକେ ଟିକେ ହଉଛି ତ ଏଇ ଟିକେ ବଇଚି। ହଁ ହଉଛି କାଲି ଟିକେ ଖରା ହେଇଥିଲା ଆଜି ଖରା ଟିକେ କରିଛି। ମେଘୁଆ କରିଚି ଗୁଲୁମୁଳିଆ ନାଉଛି।
ହୁଁ।
ହୁଁ
ଆଉ ମମା କଣ କରୁଛନ୍ତି?
ଏ ଏଇଠି ନାନୀ ହଉଛି କିନା ଶୋଇଥିଲା। ଆଉ ଯୋଉ ଅଫିସିକି ଯାଇଥିଲେ କଣ ଗାଁ ଇଏ ଗାଁ ରେ କହିଲେ ସେଇଟା ହବନି।
କଣ କହିଲ?
ଅଫିସ କୁ ଯୋଉ କଣ ଯାଇଥିଲୁ ଖାତା ଆପଡେଟ ନା କଣ କରିବା ପାଇଁ ଏଇଠି- ନା କହିଲେ ହବନି ଏଟା।
ରେ ମୁଁ ଯାଏ ଗାଁକୁ ଯାଇକି ଦେଖିବି ଆଉ।
ଓ ହୋ।
ହୁଁ।
ଆଉ ଇଏ ରାନ୍ଧିକି ଖାଉଛ ନା ହଉଛି ହୋଟେଲରେ?
ନାଁ ନିଜେ ରୋଷେଇ କରିକି ନା ହୋଟେଲ ରେ କେଦିନ ଖାଇବି। ଦେହ ଖରାପ ହବ ଭ ଏ ତ।
ଦିନ ବେଳିକା ଖାଇବା ସଦାବେଳେ କେତେ ହୋଟେଲେ ରେ ହେଲେ ଖାଇବା ହୋଟଲେ ସଦାବେଳେ ବି ଖାଇଲେ ଭଲ ନୁହଁ। ଏଇ ଭାତ ଡାଲି ହଉ ପଛେ ହଉଛି କରିକି ଖାଇଲେ ହେଲେ ଟିକେ।
ହୁଁ।
ଆଉ ହଉଛି ରଜକୁ କୁଆଡେଆଉ ବୁଲିବାକୁ ଯାଇନୁ?
ରଜକୁ ନାହିଁ ମୁଁ ଗାଁ କୁ ଯାଇଥିଲି ବା ରଜରେ ଯାଇକି ତିନି ଚାରି ଦିନ ରହିକି ଆସିଛି ଗାଁ ରେ।
ମୁଁ ଏଠି ନଥିଲି।
ନାଇଁ ନାଇଁ ରଜ ହ ଆସିଥିଲୁ ଆଉ ସାଙ୍ଗ ମାନଙ୍କ ସାଙ୍ଗରେ ଗାଁ ଟିକେ ବୁଲାବୁଲି କଲୁନି କି?
ନାଁ ନାଁ ଆମର ତ ଗୋଟେ ସାଙ୍ଗ ସେଇଠି ଅଛି ଆଉ ଗୋଟେ ସାଙ୍ଗ ବାହାର ରହୁଛି।
ଓ ହୋ
ହୁଁ। ଯାଇଥିଲୁ ବର୍ଷା ମୁଁ ଯାଇଥିଲୁ ଟିକେ ନୟାଗଡ଼ ବୁଲାବୁଲି କରିକି ଯାଇଥିଲୁ ଖିଆପିଆ କରିକି।
ହଁ ନୟାଗଡରେ ତ ରଜ ଦୋଳି ହଉଛି ନା କଣ ହେଣେ
ନା ସେମିତି ଆଗରୁଜ ଯେମିତି ହଉ ତ ଏବେ ଆଉ କୋଉଠି ହଉନି। ଗାଁ ଭିତରେ ଆଗ ଏଇ ଏଇ ବର୍ଷ ରଜ କରିଥିଲେ ଦୋଳି ଫୋଳି କରିଥିଲେ ବହୁତ ସାରା ଆଗରୁ ଆମସାହିରେ କରୁଥିଲା ଦିଘ ଭାଇ କରୁଥିଲା ଆଗରୁ।
ହୁଁ।
ଏବେ ଆଉ କେହି କରୁନାହାନ୍ତି ଦିଗ ଭାଇ ତ ନାହିଁ ତାପରେ ଆଉ ଯୋଉମାନେ ଅଛନ୍ତି କରୁନାହାନ୍ତି କେହି।
ନହେଲେ ସେ ଯୋଉ ବାରିପଟର ଗଛରେ ଦୋଳି ଫୋଳି କରନ୍ତି।
ହଁ ଆମ୍ବ ଗଛରେ ପଟା ଦୋଳି ହୁଏ।
ହଁ।
ପଟା ଦୋଳି ହୁଏ ଭଲଲାଗେ।
ହୁଁ ଆଗରୁ ସବୁବେଳେ କରନ୍ତି ସବୁ ବର୍ଷ କରା ହୁଏ। ଖେଳି ଖେଳିିକି ହାତ ଗୋଡ଼ା ଫଟୋକା ହେଇଯାଇଥିବ।
ହଁ ସେତେବେଳେ ଯେ ମଜା ନଉଥିଲା ଆଉ ଏବେ କୁହନି ମଜା।
ହଁ।
ଆଉ ବାପି ଆସୁନି ଗାଆଁକୁ ଆଉ ନା ରହୁ ସେଠି ନା ଆଉ
ନାଇଁ ନାଇଁ ସେ ଯାଉଛି ନା ଗାଁକୁ ଏବେ ଯାଇଥିଲା ସିଏ କେବେ ଗୋଟେ। ମୁନା ଆଉ ସେ ମିଶିକି ଯାଇଥିଲା। ତାପରେ ତ ସେ ଯାଇଥିଲା କୁଆଡେ ବୁଲିବାକୁ ସିଆଡେ ବିଶାଖପାଟନା ଯାଇଥିଲା ବୁଲିବାକୁ। ଆସିକି ଦୋକାନରେ ଅଛି ଆଉ ତାପରେ ରଜ ଏପଟେ ହେଇଗଲା ଗହଳି ଦୋକାନ। ଆଉ ଆସିନି ଆସିବ।
ଆଉ ଆସ ଦିଜଣ ଯାଙ୍କ ସାଙ୍ଗ ହେଇକି ବୁଲିକି ଟିକେ ଯିବ।
ଉଁ ଯିବୁ ଆଉ।
ଆଉ ହଉଛି ଇଏ ବାପିର ଯୋଉ ଦୋକାନ ଦେଇ ଦୋକାନରେ ଯୋଉ ଅଛି କେତେ ଦରମା ଦଉଛନ ନା ଯେତିକି ସେତିକି ଏ
ଜାଣିନି ସେମିତି ହଁ। ମୁଁ ଜାଣିନି କେତେ କଣ ଦଉଛନ୍ତି।
ଆଉ ଇଏ ଯୋଉ ତୁ ଅଫିସ କାମ କରୁଛୁ ତ ଏବେ କେତେ ଦରମା ଦଉସୁନ୍ତି।
ହଁ ସେତିକି ବାର ତେର ହିଁ ମ।
ଓଃ ମାନେ ବଢି ନିିଆଉ ନା କି।
ନା ମ।
ଓ ହୋ। ଆଉ ଗାଁକୁ ପଇସା ଦେଇଥିଲୁ।
ହଁ ବୋଉକୁ ବେଳେ ବେଳେ ଦିଏ ତାର ଯେତେବେଳେ କାମ ଥାଏ।
ଓହୋ ଆଉ ୟେ ଓସୁନା ଯେତେବେଳେ କମୁଛି ହେତେବେଳେ ସିଆଡୁ କିଣିକି ହଉଛି କି ନା ଆଣୁନୁ।
ହୁଁ ହୁଁ ହୁଁ ସୁନା ବୋଉ ସୁନା କେତେ ରେଟ ଏବେ ଅଛି। କାଲି ବୋଉ ସାରେ କଥା ହଉଥିଲି ବୋଉ ଗଲା କଲା ଆଉ କଣ ଏବେ ଲକ୍ଷେ ତିରିଶ ନା ସତିରିଶ ହେଇଯାଇଛି।
ହଁ ଟିକେ କମିଛି।
ହଁ।
କମୁଛି ଯେତେବେଳେ ସେତେବେଳେ ହଉଛି ଇଏ କିଣିକି ହଉଛି ଆଣିକି ରଖି ଦିନ ଦିନ ରେଟ ବଢି ଯାଉଛି ନା।
ହଁ।
ସୁନା ହଉଛି ନା କିଣିକି ହଉଛି ନା ଗୋଟେ ଗୋଟେ ହଉଛି ନା ରଖି ଦେଇଥା। ଯେତେବେଳେ କମୁଛି ସିଆଡୁ ଆଉ ଏକାଳେ ସବୁବେଳେ ସୁନା କିଣି ହବ କି? ଅଳ୍ପ ଅଳ୍ପ ଗୋଟେ ଗୋଟେ କିଣି କିଣିକା ହଉଛି ନା ରଖିଲେ କି ହବ ନା।
ହଁ।
ଆଉ କିଣି କିିଣିକା ହଉଛି ନା ଇଏ ରଖେ। ଆଉ ହଉଛି ଖାଲି ଖର୍ଚ୍ଚ ହଉଛି କି ନାଇ କରୁଛୁ କିଣିକି ରଖୁନୁ ଆଉ।
ରଖିବା ଆଉ।
କିଣ କିଣି କିଣିକା ରଖେ।
ଗୋଟେ କେଜି ହେଲା ସରି ଭରି ହେଲେ ହେଲାଳୁକୁ କେତେ? ଲକ୍ଷେ ସତତିରିଶ ଅଠତିରିଶ ହେଲାଣି ସେଥିରେ ପୁଣି ମେକିଂ ଚାର୍ଜେସ୍ ଅଛି।
ଅ ହଉଛି ନାଇଁ ରେଟ ହଉଛି କି ନାଇଁ ବଢୁଛି କମୁଛି ଆଉ ସେତେଳ ରେଟ୍ ଆଉ ଏବେ ରେଟ ପୁରା ଅଲଗା ହେଇଗଲାଣି।
ସେଇୟା ପରା
ସେ ହୁଁ ସେ ସେତେଳ ଦରକୁ ଆଉ ଏବେ ଦର ସମାନି କଲେ ହଉଛି କି ହଉନି।
ହଁ।
ସେତେବେଳେ କମ ଦର ଥିଲା ଏବେ ପରା ତାର ଇ ତିନି ଗୁଣ ହେଇଯାଉଛି। ସବୁ ମିଶିଲେ କି। ଯୋଉ ତାର ଇଏ ମେକିଙ୍ଗି ଚାର୍ଜ ସେ ଯୋଉ ତାର ଇଏ ଉ ଇଏ ଭରି ସବୁ ଏମତି ମିଶିଲେ ଆଉ କାନି ତିନି ଡବଲ ହେଇଯାଉଛି। ଆଗରୁ ଦି ଡବଲ ରେ ହଉଥିଲା ଯେ ତାର ତିନି ଡବଲ ରେ ଏକାନି ହଉଛି।
ଖାଲି ସୁନା ଟା ରହୁଛି କେତେ ଆମର ଲକ୍ଷେ ଯେତିକି ସେତିକି ବି ତା ରେଟ ଥାଉଛି ଖାଲି ସୁନା ଟା ସେଥିରେ ପୁଣି ମେକିଂ ଚାର୍ଜ ରହିବ ତାପରେ ଯୋଉ ସୋର ଇଏରେ ଆଣୁଛ ସେଇ ଇଏରେ ରହିବ। ବହୁତ ସାରା ଚାର୍ଜା ଜି ଏସ୍ ଟି ଫି ଏସ୍ଟି ସବୁ ଲଗେଇ ଦଉଛନ୍ତି।
ସବୁ ମିଶିକି ପରା ଏବେ ଏକାନି ହେଇଯାଉ ତିନି ଗୁଣ।
ହଁ।
ହଉ ହଉ ଏଇନା କିଛି ରଖିକି ଆଣି ରଖି ରଖି ହଉଛି କିନା ଆଣିବି ନା ଆଉ।
ହୁଁ।
ଆଉ ହଉଛି ତ ଚୟସ ତୁ ଜେମିତିଆ ଆଣିବୁ ନା ଆଉ ତୋ ବାପା ତୋ ବୋଉ ହଉଛି କିଣିବ ଯେ ତୁ ହଉଛିିନା ରହୁଛୁ ବାହାରେ କମେଇଲୁଣି ନା। ରଖିକି ପଇସା ରଖି ରଖିକି ଆଣେ।
ନବା ଆଉ।
ତ ମନ ପସନ୍ଦର ଛୋଟ ଜିନିଷ ହଉ କି ବଡ ଜିନିଷ ହଉ ଆଣିକି ରଖିଥିବୁ ନା ଆଉ। ଆଉ ଯେତିକି ମାନେ କିଣିକି ଆଣିବା କଥା ସେତେବେଳେ ସେମାନେ କି ତୁ ପଇସା ଦବୁ କେତେ ତାଙ୍କେ ପଇସା କେତେ ମିଶିବେ ସେଇଆ ସେ ଅଲଗା କଣ ଆଉ ଆଣିପାରିବେ ଆଉ ତୁ ହଉ ନା ତ ପସନ୍ଦର ହଉଛିନା କ ଆଣିବ କି ରଖିଥିବୁ ନା ଆଉ।
ହୁଁ ଅଛି ଦେଖିବା କଣ ଗୋଟେ ଆଣିବାହାରି ଆଉ
ହୁଁ ଏଲିଏ ଦଶହରା କାଳୀ ପୂଜା ଏଡି ଯୋଉ ଇଏ
ଏବେ ନର୍ମାଲ ଡେ ରେ ଟିକେ ସୁନା କମ ଥାଏ ସେତେବେଳକୁ ନା ସେତେବେଳକୁ ବ ବଡ ଦଉଛନ୍ତି ଜାଣି ଜାଣିକି ସେତେବେଳକୁ ଦେଖିବ ସୁନା ରେଟ ହେତେବେଳକୁ ବଢି ଯାଉଛି ହେତେବେଳକୁ ଅଧିକ କମିବା କଥା ହେତେବେଳକୁ ବଢେଇ ଦଉଛ ସେମାନେ
ହୁଁ।
କିଣିବା ଯେମତି ହେଲେ ବି ଅକ୍ଷୟ ତୃତୀୟରେ
ହୁଁ।
ସେ ଅନୁସାରେ ସିଏ ବଢେଇ ଦଉ ବଢେଇ ଦିଅନ୍ତି।
ଆଉ ଇଏ ଅଲଗା ଟାଇମ ହୋଉଛି କେତେବେଳେ ଇଏ ମାନେ ଦର କମୁଛି ଏମିତିକି ହଉଛି କି ନା ଆଣିବୁ ନା
ହୁଁ।
ନାଇଁ ଆଣିବୁ ନା ଭୋ ଇଏ ବାପା ମା ଯେତେ କିଣି ଆଣିବୁ ନା ରୋଜଗାର କଲୁଣି
ଓ ହ ହ
ପଇସା ରଖି ରଖିକି ଆଣିବୁ ନା ନହେଲେ ହଉଛି ନା ଇଏ କରିବୁ ଯୁ କଣ କି ପଇସା ରଖିକି ରଖି ରଖିକା ଏବେ ଏଇ ସାଲେରୀ ଏତିକି ମିଳିଛି, ଆର ଟାକୁ ଆଉ କେତିକି ସାଲେରୀ ମିଳିବ। ଏଇ ରଖି ରଖିକି ହଉଛି ନା ଇଏ କରିବୁ ନା ଆଉ।
ହଁ। ଦେଖିବା ଅଛି କେତିକି ସେଭିଙ୍ଗସ ଅଛି ମୋର ଦେଖିବା ସୁନାରେଟା ଆଉ ଟିକେ କମୁ ଏବେ ସୁନା ରେଟ୍ ଏଇନା ସୁନା ଆଣିକି କିଛି ଲାଭ ନାହିଁ, ସିଏ କଣ କହିଲ ଯଦି ଦେଖିବାକୁ ଗଲେ ଏମିତି ଲଜିକା ନା ଯେତେ ଆମର ରିକ୍ୱାରମେଣ୍ଟ ମାନେ ଯେତିକି ଆମେ ଆଣିବା ସେ ଅନୁସାରେ। ସୁନାରଟ ସେତିକି ସେ ବଢ଼େଇବେ।
ବଢେଇବା ବଢେଇବେ ତ ବଢେଇଲେ ହେଲେ ବି ହଉଛି କି ନା ଇଏ ଲୋକ ଲୋକ ଆଣୁଛନ୍ତି ବି କଟେଇ ହୋଉଛି ନା ଆଣିବ ନା ଆଉ। ଆଣିଥିଲେ ହେରି ସେଇଟା ଭଲ ନା ଏବେ ଆଣିଲେ କି ଲା ଲାଭ ହଉଛି ନା ଅଛି କ୍ଷତି ହଉଛି ନା ନାଇଁ ଆଣିଥିଲି ହେରି ଭଲ ନା ଆଣିଥିଲେ ସେଇଟା ମାନେ ଏବେ ଆଣିଥିଲେ ବି ସେଟା ଭବିଷ୍ୟତରେ ହେଲେ ବି କାମ ଦବ ଆଣିବା କଥା ନା। ହଁ। ଓ ହଉ ଟିକେ ହଉଛି ନା ଇଏ ରଖୁଛି ଟିକେ ପରେ ଫୋନ କରୁଛି।
ହ ହଉ ଠିକ ଅଛି।